ଭାଇ ଜଗନ୍ନାଥ।
ହଁ ଭାଇ ଜୟ ଜଗନ୍ନାଥ।
କଣ କରୁଚ?
ଏଇ ଭାଇ ଏଇଠି ବସିଥିଲି ଆଉ। ହଁ ଖାଇସାରିଲୁଣି ଏଇ ଭା ତ ମାଛ ପୋଡ ଟିକେ।
ହୁଁ ହୁଁ ଆଉ ଘୁଷୁରୀ ମାଂସ କଲେଣି ଆଜି ବାରଟା ଅଛି।
ନହିଁ ବା ଆଜିିବା ଆଜିିବା ଶନିବାରଟା ଥିଲା ଏଥିଲାଗି ହେଇନି।
ହୁଁ ହୁଁ। ଆମେ ଖାଇଛୁ ଯୋଉ। ଏରା କଣ ମାଣ୍ଡିଆ ଯାଉ ସହିତ ଘୁଷୁରୀ କଷା।
ହ ଏବେ କୋଉଠି ଅଛନ୍ତି?
ଏଇ ବିଲରେ ତଳି ମାରୁୁଛି।
କେତେ ଟଙ୍କା ନଉଛନ୍ତି ଫଣଙ୍କ।
ଫଣ ଦେଢଶ ତିନି ଫଣ ମାଇଲିିନି ସକାଳୁ। ନା ପଣ ଚାରି ଦଶ ବିଡାକୁ ଗୋଟେ ପଣ ଆଉ ଆମ ଆଡେ ଆଉ।
ହୁଁ ହୁଁ ତମର ନିଜର ଭାଇ ବିଲ ନାହିଁ କି?
ନା। ଆମେ ଭଡାରେ ରହୁଛୁ ଯୋଉ ଆମ୍ବ ଗଛ ତଳେ ମନ୍ଦିର ଇଏରେ।
ଆଉ ଘରେ ସବୁ ସମସ୍ତେ ଭଲରେ ଅଛନ୍ତି?
ହୁଁ।
ହୁଁ ହୁଁ।
ଆଉ ଭାଇ ତମେ କଣ କାମ କରୁଚ?
ହୁଁ ଭାଇ ଏଇ ଖାଲି ଆମର ବାପାଙ୍କର ବହୁତ ଜମି ବାଡି ଅଛି ତ ମୁଁ ଗୋଟେ ଟ୍ରାକ୍ଟର ଟେ ଚଲାଏ।
ନିଜର ନା ଡ୍ରାଇଭର। ହୁଁ ହୁଁ। କଣ ମହିନ୍ଦ୍ରା ନା କଣ?
ନାହିଁ ।
ଏସି ବି ଟ୍ରାକ୍ଟର ଗୋଟେ ବାହାରି ଲାଣିକି।
ହଁ ଏଟା ଆମେରିକା ରୁ ଆସିଥିଲା।
ଆ ଭଲ ଚାଲୁଥିବ ଖାଲି ଗାବୁ ଗାବୁ କରି ଚାଲୁଥିବ ଆଉ।
ମୁଁ ଚାଲୁନି ଭାଇ ସେରା ହେଡା ଧାଉଁଛି।
ହଁ ସେୟାପା ଗାବୁ ଗାବୁ କରି ଖାଲି ଧାଉଁ ଥୁବ ଆଉ।
ହୁଁ ଆଉ ଆପଣଙ୍କ ରଜ କେମିତି କଟିଲା?
ରଜ ରଜ ତ ଚାଲିଛି ଆଉ ରଜ କଣ ଆମ ଆଳେ ଆଉ ଦି ଦିନେ ଅଛି। ଆମର ଲାଷ୍ଟ ରଜ ଆଜି। ହଁ ଏଇଟା ବା ଆଜି ଲାଷ୍ଟେ।
ହଁ ଗାଧେଇ ସାଇଲଣି ତମେ?
ନାଇଁ ଏଇ ତଳି ମାରୁଥିଲି ତ ଇଆଡେ ଚାରଟା ବେଳେ ଏକା ଥରେ ଗାଧେଇବି ଆଉ।
ହଁ ହଁ ଚାରିଟାରେ ଘରକୁ ଆସିବ?
ଆ ଯେତେ ପାରିବି ମାରିବି ତଳି ସକାଳୁ ସନ୍ଧ୍ୟା ଟଙ୍କା ହଜାରେ ତଳି ମାଇଲେ ଖାଇବି ଆଉ।
ଉଁ ହୁଁ।
ଆଉ ବିପିନ ବିହାର ବୁଲି ଯାଇଛ? ହଁ ହଁ ହଁ। ହଁ ଏଠି ନେଉଳ ବହୁତ ଅଛନ୍ତି।
ହଁ ଆଉ ଆଉ ଗୋଟେ ଏପଟେ ବୁବୁ ସାଗର ଗୋଟେ ଅ ଛି ହୁଁ ଆଉ ଗୋଟେ ପ୍ରଭତି ସାଗର ଏ ସବୁ ଏ ବଢିଆ ହେଇଚି ସବୁ। ଏ ସବୁ ପାହାଡ ଉପରେ ସବୁ ଅଛନ୍ତି, କେବଳ ପ୍ରସାନ୍ତ ମହାସାଗରଟା ତଳେ ଅଛି ନହେଲେ ବିପିନ ମହାସାଗର ପୁରା ଉପର ଅଛି।
ହୁଁ।
ଆଉ ତମ ଗାଁରେ କଣ କଣ ଭାଇ ସବୁ ଅଛି?
ଆମ ଗାଁରେ ତ ବିପିନ ବିହାର ଆଉ ଅଛି ଏରା ଫେମସ ଜାଗା ଆଉ।
ହଁ ହଁ। ଆମ ଗାଁରେ ଆଉ କଣ?
ଆଉ ଏଇଠି ବୁଲୁଚୁ ଆଉ ତଳି ମାରିକି ଟିକେ ଛାଇ ଗଛ ଛାଇରେ ବଇଚି ଆଉ।
ହଁ ହଁ ପାଣି ଫାଣି ଟିକେ ପିଇ ଦିଅ।
ହଁ ହଁ ଏଇନା ଟିକେ ପିଇଚି ଟିକେ ମୁହୁଲୀ ଟିକେ ଆଉ।
ମହୁଲି ଏରା ବି ଭଲ ନୁହଁ।
ଆଉ ମୁହୁଲି ଟିକେ ପିଇଚି ଆଉ।
ହଁ ହଁ ଏକା ମାରୁଚ ନା ଆଉ କିଏ ଅଛନ୍ତି ସା
ନାଇଁ ଆମର ଯେତେ ଜଣ ତଳି ମାରୁଛୁ ଚାରି ଜଣ ଏଇଠି ବଇଚୁ ଆଉ।
ହଁ ହଁ।
ଆଉ ତମର ତଳି ମରା ସଇଲାଣିି?
ହଁ ସଇଲାଣି।
ହଁ ବଳ କେତେ?
ଆଉ ପଣ ସାଢେ ସାତଶହ।
ଆ ବହୁତ ରେଟେ ତ!
ହଁ ବା ମୁଁ ଏଇଠି ଆସିକି ଆମ ଏଇ ଏବେ ଯିବି ମାରିବା ପାଇଁ ଏବେ ଟ୍ରାକ୍ଟରଟା ଥୋଇକି ଏବେ ଯିବି ତଳି ମାରିବି।
ଆ ଟ୍ରାଟର ଥୋଇ ଦିଅ ପ ତଳି ମାର।
ଆଉ ଟ୍ରାକ୍ଟର ଚଲେଇଲେ ଭାଇ ଟଙ୍କା ତିନିଶହ ଦଉଛନ୍ତି ଦିନୁକୁ ହେଲା ତଳି ଭାଇ ମୁଁ ଦିନୁକୁ ଚାରିପଣ ଖଣ୍ଡେ ମାରିବି।
ହୁଁ।
ହେଇଆ ଆଉ ହଁ ହଉ।
ଆଉ ଭାଇ କଣ କଙ୍କଡା ଫଙ୍କଡା ଖାଉଛ ନା ନାଇଁ?
ଭାଇ କଙ୍କଡା, ଅକ୍ଟୋପସ, ଝିଟିପିଟି, ଏଣ୍ଡୁଅ
ହୁଁ ସେ ତ ଭାରି ବଳ ହବ ଆଉ
ହଁ ତମେ
ଏଇଠି ବଇଛୁ ଆଉ
କଣ ଖାଇ ତମେ କଣ ଖାଇବାକୁ ତମକୁ ଭଲ ଲାଗେ?